ଓ କଣ ଏତେ ଦିନ ପରେ ମନେ ପଡିଲା।
ହଁ।
ହ୍ୟାଲୋ।
ହ୍ୟାଲୋ ହଁ ମୁଁ ମୁଁ କହିଲି କଣ ଚା ପା ପିଉଥିଲେ ନା କଣ।
ଚାହା ପିଉନଥିଲି ବାସି ଶୋଇଥିଲି ଟିକେ ଦେହ ଭଲ ନଥିଲା ତ ଶୋଇ ପଡିଥିଲି ଏବେ ଉଠିକି ଆସିଲି। ଖାଇବା କଣ ଟିକେ କରିକି ଖାଇବି ଆଉ।
ଓହୋ ମୁଁ ତ ବି ଏବେ ସନ୍ଧ୍ୟା କଲି ସନ୍ଧ୍ୟା ସମୟରେ ସନ୍ଧ୍ୟା କରିକି ବସିଥିଲି। ମୁଁ କହିଲି ଦେଖିଆ ଗଟେ ବୋରିଙ୍ଗ ଲାଗୁଚି ହେଲା କହିଲି ଆ ଫୋନ ଫାନ୍ କେହି କରୁନାହାନ୍ତି ମୁଁ ଟିକେ ମୋ ଆଡୁ ଲଗେଇଦିଏ ଆଉ।
ଓହୋ।
ଆଉ କଣ ସବୁ ଭଲ।
ସବୁ ଭଲ ଆଉ କଣ ଖାଇଲେ ସନ୍ଧ୍ୟାରେ।
ହଁ ମୁଁ ଏଇ ବିସ୍କୁଟ ଖାଇଥିଲି ଆଉ।
ଓ ହୋ। ବିସ୍କୁଟ ଖାଇଥିଲେ।
ହଁ।
ଆଉ ଆପଣଙ୍କ ସେ ଯୋଉ ଘରେ ସବୁ ଭଲ
ହଁ ହଁ ଘରେ ସମସ୍ତିଙ୍କୁ ଭଲ ଏମିତି ତ ଟିକେ ଥଣ୍ଡା ଜର ଏମିତି ଦେହ ପା ତ ସବୁବେଳେ ମାନେ ଲାଗି ରହୁଚି କହିବାକୁ ଗଲେ। ଏଇ ଯୋଉ ତାପରେ ଦେଖୁଥିବେ କେତେବେଳେ ଖରା ଅଧିକ ହେଇଯାଉଚି ମାନେ ଗରମ ଜୋର ହଉଚି କେତେବେଳେ କାଳବୈଶାଖୀ ହଉଚି ଏମିତି ଥଣ୍ଡା ପଡିଯାଉଚି ସେଇ ସେଥିପାଇଁ ମାନେ କଣ ଗରମ ଥଣ୍ଡା ଏମିତି ହେଇକି ଥଣ୍ଡା ଜ୍ୱର ବେଶୀ ହେଇଯାଉଚି ଆଉ।
ହୁଁ ଖରା ଦିନ ଅପେକ୍ଷା ଶୀତ ଦିନ ଟା କିନ୍ତୁ ଭଲ।
ହଁ ଶୀତ ଦିନ ଟା ବହୁତ
ସେ ଶୀତ ଶୀତ ଶୀତ ହେଲେ ପଛେବି ମାନେ ଖରାରୁ ବଞ୍ଚି ବଞ୍ଚୁଚନ୍ତି ମଣିଷ।
ହଁ ଆଉ ଦେଖିବେ ଶୀତ ଦିନେ ମାନେ ଚାରିଆଡେ ଘର ଦୁଆର ପୁରା ପରିଷ୍କାର।
ପରିଷ୍କାର ହଁ ହଁ। ପରିଷ୍କାର। ଆଉ ସେ ଯୋଉ ଏବେ ଯୋଉ ପରିବା ପତ୍ର ଦାମ ହେଲାଣି ବାପରେ ହାତ ଦେଇ ହଉନି ଆଉ ଶୀତ ଦିନରେ କଣ ପରିବା ଦାମ କ ମାନେ ସବୁ ପ୍ର କର ଫ୍ୟାସିଲିଟି।
ହଁ ତ ଶୀତଦିନେ ଆମର ଏଇଆଡେ କଣ ହୁଏକି କହୁଚି ଯେ ଶୁଣନ୍ତୁ। ମାନେ ଶୀତ ଦିନେ ଆମର ଦେଖିବେ ସବୁ ଓଷା ବାର ବି ଶୀତ ଦିନେ ପଡୁଥିବ ଛୋଟ ଛୋଟ ଦିନକୁ ବି ବହୁତ କାମ ରୁହେ। ଆଉ ଶୀତ ଦିନେ ଆମର କଣ ମାନେ ପରିବାର ର ତ ସବୁ ମାନେ ଭଲ ଶସ୍ତାରେ ମିଳେ। ଆଉ ସବୁ ସତେ ଯେ ଆଉ ସବୁଜ ପରିବା ମିଳେ ମାନେ ଏମତି ଶୁଖୀ ଏଇନା କଣ ଆପଣ ଦେଖନ୍ତୁ ହା ଟ ଯାଆନ୍ତୁ କି ମାର୍କେଟରେ ଯାଆନ୍ତୁ। ଓ ଯୋଉ ପରିବା ମିଳୁଛି ଦେଖିବେ ସବୁ ଶୁକିଲା। କଉରା ଆଣିଥିବେ ଭାରି ଉପରକୁ ଭଲ ଦେଖା ଯାଉଥିବ ହେଲେ ଭିତରେ ପଚରା କିନ୍ତୁ ସେ ତ ଦିନେ କଣ ଯଉ କୋବି ମାନେ ବଢିଆ ବି ଟେ ତାର ବଢିଆ ରୁହେ ଆଉ
ହଁ ବା ମୁଁ ମୁଁ ଏଇ ଗୋଟେ କାଲି ଗୋଟେ ଯାଇକି କୋବି ଆଣିଲି ଯେ ମାନେ ତାର ଭିତରୁ ପୁରା ଉପରୁ କେତେ ଭଲ ଟିକେ ଦେଖାାଗଲା ବୋ ଆଣିଦେଲି। କେବେଠୁ କୋବି ଟିକେ ଖାଇନି ତ ଖାଇ ବୋଲି ଆଣିଦେଲି ସେ ଆଜି ସିଲି କରି ବୋଲି ଟିକେ କାଟିଲା ବେଳକୁ ତା ଭିତରେ ତ ପୋକଛି ମୁଁ ସେଇଟା ମାନେ ରୋଷେଇ କରିବା ଦୂରରୁ ମତେ ପକେଇ ଦେେଲି ତାକୁ ଏତେ ପୁରା ଗୁଡି ଗୁ ଗୁଡି ଗୁ ସେ ଯୋଉ ଗ୍ରୀନ୍ କଲର ପୋକ ସବୁ
ବ ସେ ତ ମୁ କରିବା କଣ ନଷ୍ଟ ହଉଛି।
ହଁ ଶୀତ ଦିନରେ କଣ? ଓ ଭଲ କମ ଦାମ କୁ ଭଲ ଜିନିଷ।
ହଁ ଆଉ ଆମର ଏଇଠି କଣ କ ଶୀତ ଟା ମାନେ ଜୋରରେ ଯେତେବେଳେ ଏତେ ଜୋର ମାନେ ପୁରା ଆଉ ହଛି ସେତେବେଳେ ହବ। ମାନେ ଶୀତରେ ଟିକେ ଅଧିକ ଚୋ ହୁଏବ କମଳ ପମଳ ଗୋେଇବେ ଦେଖ ଖ ମାନେଳି ଦେହ ଖାଲି ଖାଲିାନେ ଶୀତ ଜ ଶୋଇ ଏମତି ଆଉ କେମତି କଣ ଅନୁଭବ ହୁଏ।
ମତେ ତ କହିବାକୁ ଗଲେ ଶୀତ ଋତୁ ମୋର ମାନେ ଭାରି ପସନ୍ଦର ମାନେ ସେଟା ଶୀତ ଦିନ ଆସିଲା ମାନେ ମୋର ଅଲଗା ପ୍ରକାର ଖୁସି ଆଉ ଯୋଉ ସକାଳୁ ଉଠି ସକାଳୁ ଉଠିକି ସ୍କୁଲ ଯିବା କଲେଜ ଯିବା ହଁ। ସେ ଯ ସକାଳୁଠିକି କଲେଜ ସ୍କୁଲ ଯିବା ହଁ ହଁ। ବସନ୍ତି ବଧ ନିିଆଁ ଲଗେଇକି
ହଁ ହଁ ଆମର ଏବେ କଣ ହୁଏ ମୁଁ କହୁଛି। ସେି ଯୋଉ ଆମର କଣ ନା ଶୀତ ଦିନରେ ଯୋଉ ଶୀତ ଆେୁ ଛୋଟ ଛୋଟ ରଖି ଦେ କହ ହଉ ତ ତାପରେ ଦେଖିବ ଦେଖ ବସିଥିବେ ସମୟ ଆଉ ତାପରେ ଶୀତର ସବୁଠୁ ମାନେ ଗୋଟେ ଭଲ ହେଲା ମାନେ ଆପଣ ବ ପାଇବେ। ିବେ ଆ ଶିକ୍ଷା ଦିନ ସବୁ କ ଉସାହୟା ଥାଏ। ଏଇ ଯେ ମାର୍ଗଶିର ମାସ ଏଇ ଯୋଉ କାର୍ତ୍ତିକ ପୂନେଇ ଜନ୍ମାଷ୍ଟମୀ ଭାଲୁକାଣି ଓଷା ପରେ ପରେ ସବୁ ପଡିଯାଏ ତ ସେଟା ବି ଗୋଟେ କଣ? ପୁଣି ଯେମିତି ଆମର ମାର୍ଗଶିର ମାସ ପାଇଁ
ହଁ ଗୁରୁବାର ତ।
ସବୁ ତା ଆଗ ଦିନରୁ ହଁ ହଁ ଗୁରୁବାର ତ ଘର ଦ୍ୱାର ପୁଛ ସେ ଜାଆଡୁ ର ବୁଧବାର ଦିନ ତ ଝୋଟି ପକା ଆମ୍ବ ପତର କୋଳି
ମତେ ତ ସେଗୁଡା ଆସେନି ମୋ ମାମା କରନ୍ତି।
ଶୀତ ଦିନ ଏଠି କଣ କାର୍ତ୍ତିକ ପୂଜା ହୁଏ ସେଟା ବି ମୋର ସେଇ ସେ ଶୀତ ଦିନ ହୁଏ ଯେମିତି ପଞ୍ଚୁକ ସକାଳୁ ଉଠିବ ମୁରୁଜ ପକା ଆଉ ତ କଣ? ଆଲାରାମ ଦେଇଦଉ ରାତି ତିନିଟାରୁ ବି ମାନେ କାର୍ତ୍ତିକ ସ ଛୁ ନକି
ହୁଁ।
ଉଠ ତାପରେ ମୁରୁଜ ପକା ଗାଧଉ ମୁରୁଜ ପକାଉ ଚୌରାରେ ପାଣି ଦିଅ ପୁଣି ସବୁ ମନ୍ଦିର ଯୁଆର ହେଇକି କାର୍ତିକ ଠାକୁର ଯୋଉଠି ହେଇଥିବେ ମାନେ ଗାଁରେ ମେଢ ହୁଏ ଆଉ ଆମର ବି ଏଠି ବଢିଆସେ ହୁଏ। ଟିକେ ଯା ଡରେହେଇକି କିସ ଆଉ ତମ ଆଡେ ଏ ଶୀତ ଦିନରେ କଣ କଣ ଓସାରା ହୁଏ?
ଆମର ତ ମୁଁ ତ ଉଷାବାର ମାନେ ମୁଁ ତ ଏବେ ଉଷା ବାର ଉଷା ବାର କେମିତି ମୁଁ କହିବ ବୁଲି ଠାକୁରକୁ ଏତେ କମ ମାନେ ମାମା କୁହନ୍ତି ଠାକୁରକୁ ମାନେ ଇ କରେ ମୁଁ ଏତେ ଠାକୁରଙ୍କୁ ମାନିନି ତଥାପି ଆମ ଘରେ ଯେତିକି ପୂଜା ହୁଏ ଏଇ ଯୋଉ ପଞ୍ଚୁକ ମେଢ କହିଲେ ଆମ ଘରେ ସେଇଟା ହୁଏ। ମାନେ ସବୁ ଗାଁ ର ସ୍ତ୍ରୀ ଲୋକମାନେ ଆସନ୍ତି ଆମ ଘରେ ମେଢ ହୁଏ। ସାତ ଆଠ ଜଣ ମିଶିକି କରନ୍ତି ମେଢ ଲାଷ୍ଟ ଦିନ ତାକୁ ଭାଙ୍ଗେଇକି ସେ ଯୋଉ କଣ? କିର୍ତନ ଫିର୍ତନ କରିକି ସବୁ କରନ୍ତି କିନ୍ତୁ ଆମ ଘରେ ମେନ୍ ପୂଜାଟା ହେଲା ଯୋଉ ଉଁ ଉଁ ଲକ୍ଷ୍ମୀ ମାଣବସା ଗୁରୁବାର
ହଁ
ମାର୍ଗଶିର ମାସ
ହୁଁ ହୁଁ
ସେଇଟା ବାରି ମାନେ ଆମ ମାମା ସେଇଟା ମାନେ ନିଷ୍ଠାର ସହିତ ବଢିଆ ସେ ଆମ ମାମା କରନ୍ତି। ସକାଳୁ ତିନିଟା ରୁ ଉଠିକି ଘର ଲିପା ପୋଛା କରିକି ସେ ଯୋଉ ଭୋଗ ଉଁ ମାଉ ଠାକୁରଙ୍କୁ ରାଣୀ ପାଇଁ ଭୋଗ ଉଁ ମଣ୍ଡା ସବୁ ବନେଇକି ବଢିଆ ସେ ଠାକୁରଙ୍କୁ ପୂଜା କରୁଥିବେ। ଆମକୁ ଆମେ ଉଠେଇକି ଦେଖିଲାଳୁ କୁ ଘରେ ଝୁଣ୍ଟି ଫୁଣ୍ଟି ପକେଇକି ଓଃ ଅଲଗା ପକାର ଠାକୁର ପୂଜା କରି
ହଁ ସେ ଯେ ଝୁଣା ବାସ୍ନା ଟା ତ ବଢିଆ ଲାଗେ।
ମେରେ ହଁ ହଁ ଝୁଣା ବାସ୍ନା ମାନେ ମତେ ସେ ଯୋଉ ସଖାଳୁ ଉଠିକି ଯୋଉ କୁହୁଡି ରେ ଧୂଣା ବାସ୍ନା ହଉଥିବ। ଆଉ ଆମେ ଯୋଉ ଶୋଇଥିବୁ ମାନେ ମାମା ଗାଳି କରିକି ଉଠେଇବ ସେ ଖୁସି ଟା ଅଲଗା ପକାର।
ହଁ ତ ଆମର କଣ ହୁଏନା ସେ ଯଉ ଗୁରୁବାର ଉଷାରେ ମୁଁ ତ ମୋ ବୋଉ ସାଙ୍ଗରେ ମାନେ ଉଠିଯାଏ। ତ ଉଠିକି ଆମେ କଣ କରୁ ଆଗ ଅ ସିଏ ଦୁଆର ତ ଆଗ ଝାଡୁ ହବ ତିନିଟା ର ସେ ଗୋବର ପାଣି ପକେଇକି ଦୁଆର ଝାଡୁ କଲାଣି ତ ରେ ମୁଁ ଯାଇକି ଏ ମାନେ କଣ ନିତ୍ୟକ୍ରମ ସାରି ଘର ଫର ଝାଡୁ କରିବି ବୁଧବାର ଟୁ ତ ଘର ପୋଛା ହେଇଥିବ ଗୁରୁବାର ହୁଏନି। ତ ମୁଣ୍ଡ ବି ଧୁଆ ହେଇଥିବ ବୁଧବାରଠୁ ତ ମୁଁ କଣ କରେ ଗାଧେଇକି ପଳେଇ ଆସେ ସି ଶୀତ ତ ଜାଣିଥିବେ ସେଇ ସମୟରେ ଯୋଉ ଶୀତ।
ହଁ ଆମ ମାମା ମୁଣ୍ଡ ଧୋଉ ବୁଧବାର ଦିନ ମୁଣ୍ଡ ଧୋଇବେ। ପୁଣି ସକାଳୁ ତିନିଟା ରୁ ଉଠିକି ସାବୁନ ଲଗେଇବେନି କିନ୍ତୁ ଡୋବିକି ପୁଣି ଗାଧେଇବେ। ପୁଣି ଗାଧେଇକି ମାନେ ପୁରା ମୁରୁଜ ମାନେ ଘର ସାରା ମୁରୁଜ ପକେଇବେ ଅଉ। ମାନେ ପୁରା ସେ ଯୋଉ ରଙ୍ଗୁୋଲି ଆଉ ମୁଁ ପିଠୁ ଯୋଉ ଚାଉଳକୁ ଗ୍ରାଇଣ୍ଡିଙ୍ଗ କରି କରନ୍ତି ହଁ ଝୁଣ୍ଟି ସେଇଟାକୁ ପୁରା ମାନେ ଘର ଚାରି ସାଇଟ୍ ପୁରା ଅଲଗା ପ୍ରକାର ସଜଉଥିବେ ପାଦ ଫାଦ ପକେଇକି ଆହୁରି ମୋ ମାମା ବି ବେଳେ ବେଳେ କରନ୍ତି ଯେ ରାତି ବାରଟା ଗୋ ବନେଇକି ରଖିଥ ମାମାର ମାମା ଡୁଟୀ ପୁଣି ଟାଇମ ହେଉନଥିବ ତାକୁ। ସେଥିପାଇଁ ରାତି ତିନିଟାାରେ କରିକି ଦିଟା ଗୋଟେ ଏମିତି ବେଳକୁ କରିକି ରଖିଦେଇଥିବେ। ପୁଣି ସକାଳୁ ଛଅଟା କି ପାଞ୍ଚଟା କି ଚାରିଟା ଏମିତି ବେଳକୁ ଉଠିକି ପୂଜାଟା କରିଦେଇକି ସେ କେମିତି କରିକି ବାହାରିକି ଆସନ୍ତି।
ହଁ ତ ଆମର ମାନେ କଣ ହୁଏ। ସେମିତି ମୁଁ ଯେମିତି କଇଲି ସକାଳୁ ଉଠିବେ ସିଆଡୁ ଏଠୁ ବୋ ମୁଁ ଗାଧୋଇକି ଆ ସାରିଲା ପରେ ମୁଁ ବୋଉ କଣ ତା ହେଇଲା ପରେ ଆମେ ଏମତି ଆମର ତ ମାଣବସା ମାନେ ମାଣବ ବସଉ ସେ ଏମିତି ମାନେ କିନ୍ତୁ ଯେମତି ଲୋ କଉ, ମାଣ ଉପରେ ମାଣ ଦିଅନ୍ତି, ଆମର ସେଟା ପୂର୍ବୁରୁ ନାହିଁ। ଖାଲି ଆମେ ଠାକୁରଙ୍କୁ ଛୋଟ ମାଣରେ ଚାଉଳ ପୁରେଇ କି ପୂଜା କରୁ। ଆଉ, ଶୀତ ଦିନରେ କଣ ନା ଶିତ୍ ଶୀତ ଦିନରେ ଦେଖିବେ, ସବୁ ଫଳଗୁରା ବି ଯୋଉ ଯେମିତି ସେଉ, ଅଙ୍ଗୁରୁ ହଉ କମଳା, ଡାଳିମ୍ବ ମାନେ ସେଇରା ସବୁ ଭଲ ସତେଜ୍। କିନ୍ତୁ, ଏଇନା ଦେଖିବେ, ଖରା ଦିନେ ଯୋଉ କମଳା ଆଣିବେ ମାନେ ଉପରୁ ଭଲ ଯେମିତି ସେମାନେ ଜମା ଚୋପା ଛାଡୁନି, ସ୍ଲେଟ କମଳା ମାନେ ଆପଣ ଛଡେଇଦେବେ ସେଇନା ଛାଡ଼ିବେ, ଏଇନା କିନ୍ତୁ ଏଇରା କେମତିଆ ଗୋଟେ ଅଠାଳିଆ ଭଳିଆ ଲାଗିକି ରହୁଛି।
ହଁ।
ତ ଟୋଟାଲ୍ ଚୋପା ଛାଡୁନି। ଆଉ ସେଉ ଗୁରା ଦେଖିବେ, ଗୁରେ ଗୁରେ ସେଉ, ମାନେ ଭଲ ଲାଗୁଚି। ବାଲିଆ ସେଉ ମିଠା। କିନ୍ତୁ ଆଉ ଗୁରେ ଗୁରେ ସେଉ ପୁରା ପାଣି ଚିୟା। କିନ୍ତୁ ଶୀତଦିନେ ସବୁ ଯେକୌଣସି ଜିନିଷ ଆପଣ ଆଖି ବୁଜି ଆଣି ସେଉ ଆଉ ଅଙ୍ଗୁରୁ ମିଠା ତା ସାଙ୍ଗରେ ପୁରା ସ ତେଜ୍ ଭଲ ଲାଗେ ଖାଇବାକୁ। ଆଉ, ଶୀତ ଦିନର ପରିବା ଯେମତିବି କୋବି ଆମେ ସେତେ ଦିନ କୋବି ଖାଇ କେ ମାନେ ବିରକ୍ତ ହେଇଯାଉ। ବନ୍ଧାକୋବି, ଫୁଲକୋବି କେତେ କୋବି ଖାଇବେ? ଯେତେ ମନ୍ ଚୁରିଆନ୍ କରନ୍ତୁ ବନ୍ଧାକୋବି ରେ, ଫୁଲକୋବିରେ ଚିଲକୋବି ମାନେ, ଯେତେ ଆଇଟମ୍ କଲେ ବି ମାନେ ସବୁବେଳେ ପ୍ରାୟତଃ, ଶୀତଦିନେ କୋବିଟା ହଉଛି ମୁଁ ଭାବେ ମୁଖ୍ୟ ପରିବା। ମାନେ ଯେତ୍ ତ ବେଳେ ଦେଖିବ ପରିବା ସହିତ କୋବି ଆସିଥିବ। ସବୁବେଳେ ମିଳେ ବଜାରରେ।
ସବୁ, ସବୁବେଳେ ସେ କୋବିଟା ଥିବ।
ହଁ, ଆଉ କୋବି ଏଇତ ମୁଁ କଣ କରେ! କୋବି ସହିତ କୋବି ଭଜା ସହିତ ଆପଣ ଦେଖିବେ ଆଳୁ ମାନେ ଆଳୁ ଭଜା କୋବି ମିଶେଇକି ଆଳୁ କୋବି ଭାଜି ଦେଇଥିବେ।
ହଁ, ଓଫ୍ ହଁ, ବଢିଆ ଲାଗିବ! ଆଉ, ସେ ଯୋଉ ଆପଣଙ୍କ ଘରେ କେମିତି ମାଳ ବସାନ୍ତି? ସେ ଯୋଉ ବେଣୀ ପକେଇକି ବସାନ୍ତି ନା ସେମିତି, ଆମ ଘରେ ତ ବେଣୀ ପକେଇକି, ମାମା ସେ ଯ ଧାନକୁ ହଳଦୀ ପାଣି ରେ ଧୁଇକି, କେମ୍ ତି ଗୁଟେ ଦିନ ଆଜିଠୁ, ମାନେ ଗୁରୁବାର ପୂଜା ହବୁତ ବୁଧବାରଠୁ ତାକୁ ଧୁଇକି, ଭଲସେ ଶୁଖେଇକି। ପୁଣି ତାକୁ ହୁଁ, ସେ ଯୋଉ ବେଣୀ କରିକି ରଖିକି ପୂଜା କରନ୍ତି। ଆପଣଙ୍କ ଘରେ କେମତି ହୁଏ?
ହଁ, ଆମର ସେମିତି ମୋ ବୋଉ କଣ କରେନା, ଆମର ମାନେ ବିଲରୁ-ଉ ଧଳା ଧାନ କୁହନ୍ତି ନା ହୁଏ। ଏଥିରେ କଳା ଧାନ ଲାଗେନି, ସେ ଧଳା ଧାନରେ, ସେ ନିଜେ ବେଣୀ କରେ। ହଁ ବଜ୍ ଜାର୍ ରୁ ମାନେ ସେ କଣ କରେ? ବେଣୀ କିଣେନି, ନିଜେ ତାକୁ ବଢିଆ ସେ କରି ଆସିଛି। ମତେ ମତେ ଆସିନେଇଁ।
ମାନେ, ଆମ ମାମା ସେ ଯୋଉ, ଉଲ କୁହନ୍ତି। ଉଲ ତାକୁ ଓ ତା, ଉଲରେ ତା ସାଇଡ୍ ସାଇଡ୍ ବାନ୍ଧିକି, ପିଞ୍ଚ ଫିଞ୍ଚ ପୁରେଇକି ଏତେ ବଢିଆରେ କରନ୍ତି। ଆମେ ଦେଖିକି ବା କହୁ କି -କିଣିକି ଆଣିଛୁ ନା ଘରେ ବନେଇଛୁ?
ହଁ, ତ ଆମର ବି ସେମିତି ବୋଉ କରେ। ତା'ପରେ କଣ କରନ୍ତୁ ନା। ଆକ ଲକ୍ଷ୍ମୀଙ୍କୁ ସବୁ ଯେମିତି ଗଙ୍ଗାଜଳ, ମହୁ ଓ ପକେଇକି ଭଲସେ ଖିର୍ ର ରେ ଗାଧେଇ ଦଉ। ତା'ପରେ ଠାକୁରାଣୀ କଣ କରୁ, ଘାଗେରା ତାଙ୍କର ଓନିଚୁନି ଥାଏ। ଓଢଣୀକୁ ପକେଇକି ବସେଇକି। ସିନ୍ଦୁର, ଚନ୍ଦନ ମାନେ ସବୁ ଆମର ଅଗୁର ସବୁ ମାରି ସାରିଲା ପରେ, ତାଙ୍କର ଯୋଉ ହାର ସବୁ ଥାଏ। ଯଉ ମାଳ ସବୁ, ଫୁଲ ଗେଣ୍ଡୁ ହାର ସବୁ ଭଲସେ ପକେଇ ଦଉ। ପଦ୍ମ ଫୁଲ ହାତରେ ଦଉ, କଇଁ ଫୁଲରେ ସଜଉ। ତା'ପରେ ମାନେ କଣ କରୁ? ଭୋଗ ରାଗ ବି ସବୁ
ହୁଁ। ହଉ, ହଁ ହଁ ହଁ ହଁ ହଁ ମୋର ବି ଗୋଟେ କଲ୍ ଟେ ଆସୁଛି ତ, ମୁଁ ବି ରହୁଛି।
ହଁ ହଁ
ଓକେ